ଅଖ ତ
ହଁ।
ଉଁ କଣ କଚନ୍ତି।
ମୁଁ ବସିଚି ଏଇ ଆପଣ କଣ କରୁଚନ୍ତି?
ଏବେ ଶାଗ ଭାଜୁଥିଁ।
ଓହୋ ସମସ୍ତଙ୍କ ପାଇଁ
ଆଜ୍ଞା।
ଓହୋ ଆଉ କଣ ଖାଇ ସାଇଲେଣି?
ହଁ ଆପ ଖାଇ ସାଇଲେଣି?
ଆପଣ ଖାଇସାରିଲେ?
ହଁ ମୁଁ ତ ଖାଇ ସରିଲି ରଖ। ଆପଣଙ୍କ ପରିବାରେ ଏବେ ସବୁ କେମିତି ଅଛନ୍ତି?
ଭଲ।
ଓହୋ ଆଉ ଆପଣଙ୍କ ଏ ଆପଣଙ୍କ ଆଡେ ଏବେ ପରିବେଶ କେମିତି ଅଛି ମାନେ ପାଗ କେମିତି କଣ ଦେଇଚି?
ପାଗ ବହୁତ ଭଲ ଅଛି ବେଶୀ ଖରା ହେଇନି ବେଶୀ ଇଏ ବର୍ଷା ହଉନି ଛାଇ ହେନି ଇଁ ମ ମଧ୍ୟମ ଧାରଣ ର ରହିଛି।
ଓହଁ ଆମ ପଟେ ବି ସେଇ କାଆଁଳିଆ ପାଗ କରିଛି। ବେଶୀ ବି ଖରା ନାହିଁ କି ବେଶୀ ବର୍ଷା ବି ନାହିଁ। ଏମିତିକା ପାଗ ଚଳିବ ଭଲ ପାଗ ହେଇଛି ଆଉ। ଆଉ ଆପଣଙ୍କ
ଆଜି ଆମର ଗୋଟେ ନୂଆ ରେସ ଇବି ବନେଇବୁ ସନ୍ଧ୍ୟାରେ ସେଥିପାଇଁ ଏବେ ଚୁନା ବତୁରୋଉଥିଲି ଯୋଉଟେ ନୂଆ ପ୍ରସ୍ତୁତି କରିବାର ଅଛି ଗୋଟେ ପିଠାଟେ।
ଓହୋ କଣ ମିିଠା?
ପିଠା ହଉଛି କଣ କହିଲେ ମାନେ ଅରୁଆ ଚାଉଳ ଉଷୁନା ଚାଉଳ ଗୁଡ ହୁଁ ଗୁଁ ସେଇଟା ମାନେ ଉଷୁନା ଆରୁଆ ଚାଉଲ ଗୁଡା ଗ୍ରାଇଡିଙ୍ଗ କରି ପୁରା ଚୁନା କରାଯିବ ଚୁନା କରି ସାରିଲା ପରେ ତାକୁ କିଛି ସମୟ ରଖାଯିବ ତାକୁ ମାନେ ଖରାରେ ଟିକେ ଶୁଖା ଶୁଖାଯିବ ଶୁଖାସରିଲା ପରେ ଏ ଯୋଉ ଗୁଡ ଟାକୁ ମାନେ ପା ଗୁଡରେ ପାଣି ଟୋଟାଲି ଦିଆହବ ନାହିଁ ସେ ପିଠାରେ ଦିଆ ହବ ନାହିଁ ତାପରେ ଏ ଗୁଡ଼ ଟାକୁ ନେଇକି ଆଗ ଗରମ କରିବ ଗରମ କରିସାରିଲେ ଗୁଡ଼ଟା ପୁରା ଟୋଟାଲି ଇ ନରମ ହେଇଯିବ ନରମ ହେଇସାରିଲା ପରେ ଅଠା ଅଠା ଯେତେବେଳେ ହାତକୁ ଲାଗିବ ସେତେବେଳେ ସେଇ ଚୁନା ଅ-ଅରୁଆ ଆଉ ଉଷୁନା ଚୁନା କୁ ସେ ଗୁ-ଗୁଡ଼ ଭି ଏଠାରେ ପ ଗୁଡ଼ ରେ ପକାଯିବ। ତାପରେ ଜନ୍ତା ହବ ଜନ୍ତା ହେଇସାରିଲା ପରେ ସେ ପିଠାରେ ଟୋଟାଲି ମାନେ ପାଣି ହିଁ ଲାଗିବନି। ସେ ପିଠାରେ ସେ ପିଠା କ ମାନେ ନା ଟା ହଉଛି ତା ପିଠା ନା ଶୁଆଁଳ ପିଠା। ସେ ପିଠା ଟା ଯୋଉ ଶୁଆଁଳ ପ ତ୍ର ନଥାଏ କି ସେ ଶୁଆଁଳ ପତ୍ରରେ ସେ ପିଠାଟାକୁ ମାନେ ଆଣିକି ହାତରେ ଥାପି ଥାପି ପୁରା ଗୋଲ ଗୋଲ କରିକି ବନାଇଥାଉ। ତାପରେ ସେଇଟା ପିଠା ଟା ପୁଣି ତେଲରେ ଛଣା ହୁଏ ନା ପୁରା ଖାଲି ଘିଅରେ ହିଁ ହୋଇଥାଏ।
ଶୁଆଁଣି‌ପିଠା ଓହୋ।
ସେଇ ହଁ ସେଇ ପିଠା ଟା ଖାଇବାକୁ ତାପରେ ସେ ପିଠାରେ ଗୋଟେ ପୁରୁର ଦିଆ ହେଇଥାଏ ମାନେ ହୋଉଛି ନଡ଼ିଆ ଚିନି ଗୁଜୁରାତି ଡାଲଚିନି ଗୋସେଥିପାଇଁ ଗୋଟେ ଫୁ ପୁରା ଆଉ କ କିଛି କଦଳୀ ବି ଚକଡା଼ ହେଇଥାଏ ହେ ଚକଡି଼କି ଦିଆ ହେଇଥାଏ ସ୍ ପଠା ଟା ବୋହୁତ ଭଲ ବି ଲାଗିଥାଏ ତାପରେ ଏମିତି ଗଢ଼ି ସାରିଲା ପରେ ସବୁ ସେ ପିଠା ଟା ଟିକେ ଉଁ ଶୁଖି ଗଲା ପରେ ଛାଣିଲେ ବୋହୁତ ଭଲ ରହିବ ମାନେ ଆଉ ଫିଟିବନି।
ହଁ ତାମାନେ ଅ ମାନେ ସେପଟେ ମୁଁ ଏବେ କି ମାନେ ନୂଆ କି ଜାଣିଲି। ଏମିତି କିଛି ପିଠା କଥା ଯେ ଉଁମ୍ ବୋହୁତ ଭଲ ଲାଗିଲା ଆଉ ଜାଣିବି ନଥିଲି
ପଠାଟା ବି ବୋହୁତ ସ୍ଵାଦିଷ୍ଟ ଅଛି ବୋହୁତ ଭଲ ବି ଲାଗିବ।
ହଁ
ହେଟା ଆମେ ଆଗରୁ ଥରେ ବନେଇକି ଖାଇଥିଲୁ ଆଜିକୁ ଯେହେତୁ ମାନେ ପାଗଟା ବୋହୁତ ଭଲ ଅଛି। ସେ ପିଠାଟା କରିବା ପାଇଁ ବୋହୁତ ମନ ହେଲା। ସେଥିପାଇଁ ଆଜି ପିଠାଟା କରିବା ପାଇଁ ଭାବିଛି ବନା ହବ ଆଉ।
ହଁ ବନାନ୍ତୁ ଆଉ ଖାଆନ୍ତୁ ଖାଇକି ପରେ ଜଣାନ୍ତୁ। ଆମେ ତ କହୁ ଆମର ଆମର ତ ଗୋଟେ ଅଞ୍ଚଳ ହେଲା ଆପଣଙ୍କର ଗୋଟେ ଅଞ୍ଚଳ ତ ଯୋଗାଯୋଗର ତ। ସେମିତି କିଛି ଇଏ ନାହିଁ ନା ସେଥିପାଇଁ ହଉ ଆପଣ ଖାଆନ୍ତୁ ତାପରେ ପରେ ଯଦି ଚାହିଁବେ ଏଁ
ଏ ସେ ପିଠା ସହିତ ଆଜ୍ଞା ଶୁଣନ୍ତୁ ସେ ପିଠା ସହିତ ବି ଗୋଟେ ଚଟ
ଣି।
ଥାଏ ଚଟଣି ଥାଏ ଇଭେନ୍ କଞ୍ଚା ଲଙ୍କା ଅଦା ଜିରା ପୋଦିନା ପତ୍ର ହ ସବୁ ଛେଚିକି ପୁରା ଗୋଟେ ପତଳା ଟାଇପ ର ଗୋଟେ ଚ ଟଣିୀ ବନାହୁଏ ସେ ପିଠା ସହିତ ସେଇଟା ଥାଏ।
ହଁ ହଁ ଆପଣ ତାହେଲେ ଏସବୁ ମାନେ ଭଲରେ ବନାନ୍ତି।
ଆଜ୍ଞା।
ଆଉ ଆପଣଙ୍କର ସେପଟେ
କେମିତି ପାଳନ କରାଯାଏ ଯୋଉ ଗଣେଶ ପୂଜା ଟା କେମିତି ପାଳନ କରନ୍ତି?
ଗଣେ ପୂଜା ଆମର ଗଣେଶ ପୂଜା କରିବା ପାଇଁ ମାସକ ଆଗରୁ ମାନେ ପ୍ରୋଗ୍ରାମ ରେ ଥାଏ ମିଟିଂ ହୁଏ ମିଟିଂ ହେଲା ପରେ ପିଲାମାନେ ସବୁ ଏକାଠିଥାନ୍ତି ଏକାଠି ହେଲା ପରେ ସବୁ ଚାନ୍ଦା ଆଦାୟ କରାହୁଏ ଚାନ୍ଦା ଆଦାୟ କରିକି ଏଇଠି ଆମର ଗୋଟେ କ୍ଲବ ଘର ଅଛି। ମୁଁ ସେଇଠି ସମସ୍ତେ ମା ଚାନ୍ଦା ଆଦାୟ କରିସାରିଲା ପରେ ମୂର୍ତ୍ତି ପାଇଁ ପଇସା ଆଡ଼ଭାନ୍ସ ଦେଇକି ଆସନ୍ତି ଯିଏ ମୂର୍ତ୍ତି ବନାନ୍ତି ସେ ସବୁ ପିଲାମାନେ ମା ଟି, କଚଡା, ସୁତୁଲି ଏ ସବୁ ଆଣିକି ଦିଅନ୍ତି। ତାପରେ ମୂର୍ତ୍ତି ହେଇ ସାରିଲା ପରେ ଓଷା ଦିନ ଯୋଉ ଗଣେଶ ପୂଜା ଯୋଉ କୁହାଯାଏ। ଗଣେଶ ପୂଜା ଦିନ ପୂଜା କରାଯାଏ ସବୁ। ହଁ ସେଦିନ ସବୁ ପିଲାମାନେ ଏକାଠି ହେଇଥାନ୍ତି ନୂଆ ବସ୍ତ୍ର ପିନ୍ଧିଥାନ୍ତି। ତାପରେ ମାନେ ସମସ୍ତେ ଭୋଗ ବି ନେଇକି ଆସିଥାନ୍ତି। ଏଇ କଦଳୀ, ନଡିଆ, ସେଉ ମାନେ ଠାକୁରଙ୍କ କତିରେ ରାଶି ଲଡୁ ଟା ଆଉ ଯୋଉ ଖସା ଲଡୁ ବୋଲି ଗୋଟେ ଥାଏ ସେଇଟା ବି ଭୋଗ ନେଇ ଗଣେଶଙ୍କର ବହୁତ ଭଲ ମାନେ ପସନ୍ଦ ଆସେ। ରାଶି ଲଡୁ, ଖସା ଲଡୁ। ଏଇ ଦିଟା ଭୋଗ ଭଲ ଲାଗିଥାଏ। ପତ୍ର ଆଉ ଆଉ ଗୋଟେ ଆମର ଏପଟେ ସେଦିନ ଗଣେଶ ପୂଜା ଦିନ ପା ଠ ପଢ଼ାପଢ଼ି ବନ୍ଦ ଥାଏ ମାନେ ବିସର୍ଜନ ନହେବା ପର୍ଯ୍ୟନ୍ତ ପିଲାମାନେ ପାଠ ପଢିବେ ନାହିଁ ମାନେ ତା ଆଉ ବହି ପତ୍ର ସବୁ ନେଇକି ଠାକୁରଙ୍କ ପାଖରେ ରଖିଥାନ୍ତି। କି ମାନେ କୁହାଯାଇଛି ଯେ ମାନେ ଠାକୁରଙ୍କ ପାଖରେ ରଖି ଖୀଲେ ଠାକୁର ବିଦ୍ୟା, ବୁଦ୍ଧି ସବୁ ଦିଅନ୍ତି ସେ ବହିରେ। ପିଲାଙ୍କର ପାଠ କିଛି ମନେ ରୁହେ ସେଇ ପାଠ କୁ ପଢିଲେ। ଏମିତି ଆମର ଥାଏ ବିସର୍ଜନ ଯେଉଁଦିନ ହୁଏ ପିଲାମାନେ ସମସ୍ତେ ଏକାଠି ହେଇ ଠାକୁରଙ୍କୁ ବିସର୍ଜନ କରି ମାନେ ବାଜା, କୀର୍ତ୍ତନ ମାନେ ଆଉ ଘ ତ ସ୍ତ୍ରୀ ଲୋକମାନେ ବି ଆମର ଏପଟେ ଯାଆନ୍ତି ହୁଳହୁଳି ପକାନ୍ତି। ଗୀତ ବୋଲନ୍ତି ଏମିତି କରିକି ଆମର ହୁଏ। ବିସର୍ଜନ ସରିଲା ପରେ ଆସନ୍ତି ପିଲାମାନେ ତାଙ୍କ ଯୋଉ ବହି ଥୋଇଥାନ୍ତି ସେଠି ନିଜେ ନିଜେ ସବୁ ନେଇକି ନିଜ ବହି ନେଇକି ଆସନ୍ତି ତା ପରଠୁ ସ୍କୁଲ କୁ ପିଲାମାନେ ଯାଆନ୍ତି ପଢିବା ପାଇଁ କ୍ଲାସ ହୁଏ ଯେ ଟିଉ ସନ ଯାଆନ୍ତି ଏମିତି ଆମର ସବୁ ଏପଟେ ହୁଏ।
ଆମ ଆଡେ ତାହେଲେ ବହୁତ ଭଲ ଭାବରେ ପାଳନ କରାଯାଏ ଗଣେଶ ପୂଜା। ଓହୋ ଆଉ ଆପଣଙ୍କର।
ଏପଟେ ଆଉ ଗୋଟେ ଓଷା ହୁଏ ଶୁଣନ୍ତୁ ଯମ ଓଷା। ମାନେ ଯାହାର ଯାହାର ଗୋଟେ ପୁଅ ମାନେ ଏଇଟା ଗୋଟେ ମାନେଜିଙ୍କ ନଥାଏ ଯମ ଓଷା। ସେଦିନ ସେ ଯୋଉ ଓଷା ଟା ହୁଏ ପୁରା ନିର୍ଜଳ ଉପବାସ। ରହିବ ଉପବାସ ରହିଲା ପରେ ଏ ସାତଟା ପହଁରା ଆଣିବ ଯୋଉମାନେ ଚୁନା କରାଯାଏ ଯୋଉ ଚାଉଳ ବା ସୁଜି ବା ମଳୁକ ସେଇରା ଗାଈ କିମ୍ବା କୁକୁର କି ମଣିଷ କେହି ବି ଖାଇବେ ନାହିଁ। ସେଇଟା ମାନେ ପୂଜା ସରିଲା ପରେ ମାନେ ରାତିରେ ସେ ଓ ରାତିରେ ପୂଜା ସରିଲା ପରେ ସେ ଯାହାକୁ ଦିଆହବ ଆଉ ଯଦି ବି ମାନେ କିଛି କିଏ ସେଇଥିରୁ ମାନେ ଖାଇଦେଲା ଅଜ ଜାଣତ ରେ ଏଟା ମାନେ କିଛି ଭଗବାନଙ୍କ ଦ୍ଵାରା କିଛି ଗୋଟେ ଅବି ସାପ ରହିଯାଏ ବୋଲି କୁହାଯାଇଛି। ତାପରେ ଏଟା ଜମ ଓଷା ରାତିରେ ହୁଏ କଦଳୀ ଗଛ ଆଉ ପହଁରା ଏ ପାଖରେ ତାପରେ ଚାରିିକର ଗୋବରରେ ଲିପା ହୁଏ ଏମିତି ରହିଚି ଓଷା ଟା ତାପରେ ସେଇଟାକୁ ମାନେ ପ ମାନେ ଥିବ। ଆଜ୍ଞା।
ସେ ଓଷା ଟା କୋଉଠି ମାନେ କାହା ପାଇଁ କରନ୍ତି।
ପାଇଁ କରନ୍ତି ଯାହାର ପୁଅ ହେଇନଥିବ ଯାହା ଗୋଟେ ପୁଅ ମାନେ ଯାହା ପୁଅ ଦିଅ ବା ମାନେ ଭୁଲ୍ ରହୁନଥିବ ସେଇଟା କଣ୍ଡୁକସା କରନ୍ତି। କରନ୍ତି ହୁଁ। ଆମର ଏପଟେ ଯେମିତି ଏବେ ମାନେ ଏଇଟା ଓ ଛଟା ଡିସେମ୍ବର ଲାଷ୍ଟ ରେ ପଡିଥାଏ ଡିସେମ୍ବର
ଜପ୍ ସେନା।
ଷା କୁହନ୍ତିନି।
ଅଗଷ୍ଟ ମାସରେ ଖୁଦୁରୁକୁଣୀ ବହୁତ୍ ଭଲ ଭାବରେ ଖୁଦୁରୁକୁଣୀ ଓସା କରିଥାନ୍ତି ମାସେ ଧରିକି ସେ ଆଇଁଷ ଖାଆନ୍ତିନି। ସେଟା ନିଜ ଭାଇମାନଙ୍କ ପାଇଁ କରିଥାନ୍ତି ଖୁଦୁରୁକୁଣୀ ଓଷା ଟା।
ଆଚ୍ଛା।
ପ୍ରଟି ରବିବାରକୁ ରବିବାର୍। ପଡୁଚି। ସେ ଚାଟାଙ୍କ ରବିବାର ରବିବାର୍ ଆଉ ଶନିବାର୍ ପା ରବିବାର ପୂର୍ବ ଦିନ ରାତିରେ। ସମସ୍ତେ ତା ମାନେଠେ ଯେ ଯୋଉମାନେ ସବୁ ଝିଅ ମାନେ ଓସା କରୁଚନ୍ତି। ସେମାନେ ଏକାଠି ହେଇକିନା ଯାଆନ୍ତି ଫୁଲ ତୋଳିବା ପାଇଁ ରାତିରେ। ବାତ୍ୟା ଆସିକିନା ସକାଳୁ
ବହୁତ୍ ମଜାମସ୍ତି ହୁଏ।
ଫୁଲ ତୋଳିକି ଆଣି ସାରିବା ପରେ ପୁଣି ଅଁ ଯୋଉ ଫୁଲ ଆଣିଥାନ୍ତି ସେଟା ସକାଳେ ଗୁନ୍ଥନ୍ତି କୋଟିକି ଯାଇକି। ଯୋଉ ଘରେ ସେ ଓଷା କରନ୍ତି ସେଟାକୁ କୋଠି କୁହାଯାଏ ସେ କୋଠି ଯାଇକି ସେ ଅ ଫୁଲ ଗୁନ୍ଥନ୍ତି ତାପରେ ସବୁ କାମ ସାରିବା ପରେ ପୋଠି କୁ ସଫା କରିକିନା ସଜାସଜି କରିସାରିଲା ପରେ ଗାଧେଇ ଯାଆନ୍ତି। ଗାଧେଇବା ପରେ ସେଠି ଆମର ବାଲୁକା ଓଷା କରିଥାନ୍ତି ଯୋଉ ବାଲି ଆଉ ଅଁ ଅଁ ମ୍। ଧାନ ଗଛ ର ଯୋଉ ଥାଏ ଆମର ତଳେ ପଡିଥାଏ ସେ ସେଇଟା ଏଇ ଟାଇମ୍ ରେ। ତଳି ପଡ଼ିଥାଏ। ତ ସେ ଧାନ ଗଛ କୁକୁର ଥୋଇକି ସେଠି ଠାକୁର ମାନେ ବାଲୁକା ଓଷା କରିଥାନ୍ତି ସେଟା ଉପରେ ପିନ୍ଧିକିନା ବାଲୁକା ଓଷା। ବାଲୁକା ପୂଜା କରିଥାନ୍ତି ତାପରେ ପୁଣି ଘରକୁ ଆସନ୍ତି। ପୁଣି ପୂଜା କରିଥାନ୍ତି। ପୂଜା କରିକି ଉପରେ ଆ ଅଧର ଅରୁଆ ଭାତରିକା ଅରୁଆ ହାତ ଡାଲମା ଖଟା। କିମ୍ବା ଶାଗ ଭଜା ଯାହାର ଯାହା ଖାଇବାର ଇଚ୍ଛା ଥିବ। ସେଇଟା ଖାଆନ୍ତି କେବଳ ଉଷୁନା ଆଉ ଯୋଉ ପିଆଜ ରସୁଣ ସେଇଦିନ ଖାନ୍ତିନି।
ଆଇଁଷ ଏଗୁରା ସବୁ ବାରଣ ଥାଏ।
ଉଷୁନା, ଆଇଁଷ, ପିଆଜ, ରସୁଣ ଏସବୁ କିଛି ଖାଆନ୍ତିନି। ଯେହେତୁ ତ ଓଷା ସେଟା ମା ମଙ୍ଗଳାଙ୍କର ଓ ଷା ନା। ସେଥିପାଇଁ ମାନେ ମାନେ ସେତେ କିଛି ବି ବାରଣ ନାଁ ନିୟମ ନାହିଁ। ହେଲେ ଆଇଁଷ ଉଷୁନା ପିଆଜ ରସୁଣ ଖାଇବନି ଆଉ।
ହଉ ମୁଁ ବି ଟିକେ ବ୍ୟସ୍ତ ରହୁଛି ଆଉ ପରେ କରୁଛି।
ହଁ। ଆପଣ
ଆଜ୍ଞା। ହଉ ଠିକ୍ ଅଛି।